ହ୍ୟାଲୋ ଆଜ୍ଞା ଆଉ ଆପଣ କେରକ ଅଛନ୍ତି?
ମୁଁ ଅଛି ଠିକ୍ ଠାକ୍।
ହଉ ତ ଆପଣ ଏବେ ମାନେ ହଁ ଠିକ ଠାକ ଅଛି ଆଉ ଖାଉଚି ପିଉଚି ଶୋଉଚି।
ଆଉ ଆପଣ କଣ ପଢୁଚନ୍ତି?
ହ ଦୟାକରି ମତେ ପଚାରୁନ୍ତୁନି ମୁଁ କଣ ପଢୁଚି। ମୁଁ ମୋ କିଛି ଠିକ ନାହିଁ ତ ଆ ପଣ ହିଁ କୁହନ୍ତୁ ଆପଣ କଣ ପଢୁଚନ୍ତି? ତ ଆପଣ ହିଁ କୁହନ୍ତୁ କ ଆପଣ କଣ ପଢୁଚନ୍ତି?
ମୁଁ ତତେ ସେ ଟେକ୍ନିକାଲ ଲାଇନ୍ ରେ ଆଗକୁ ପଢିବା ପାଇଁ ଚାହୁଁଥିନି ମାନେ ମୁଁ ବିଟେକ୍ କରିବାକୁ ଚାହୁଁଥିନି କିନ୍ତୁ
ଆଜ୍ଞା।
ଆ ଫ୍ୟାମିଲି ପାଇଁ କରିପାରିଲି ନାହିଁ।
ଆଜ୍ଞା।
ତ ମୁଁ ଏବେ ସେ ଟେକ୍ନିକାଲ୍ ଲାଇନ୍ ରେ ମାନେ କମ୍ପ୍ୟୁଟର ସାଇନ୍ସ ଅଛି ସେଇଟା କରୁଚି। ତ ସେୟା କରୁଚି।
ଦେଇକି ତ ଆପଣଙ୍କର ଆଗକୁ ପ୍ଲାନ୍ କିସ ଯେ ସରିଣେ କଣ କରିବେ କିଛ ନାହିଁ।
ତା ତ ଆଗକୁ ଏମ ଟେକ କରିବାର ପ୍ଲାନ୍ ଅଛି। କିନ୍ତୁ ଆହୁରି ବି ମୋର ଗୋଟେ ଇଚ୍ଛା ଅଛି ଯେ ମୁଁ ଗୋଟେ ଆପ୍ ତିଆରି କରିବାକୁ ଚାହୁଁଛି।
କି ମାନେ କି ଟାଇପର ଆପ୍?
ମାନେ କି ମୁଁ ଚାହୁଁଛି ଯେ ସେଥିର ସବୁ ପ୍ରକାର ଆମ୍ ସବୁ ପ୍ରକାର ଯେମତି ଆ ଅ ମାନେ ସୁବିଧା ଥିବ ଯେମିତିକି ମାନେ ମାନେ ମାନେ ଯେତିକି ସବୁ ଅଲଗା ଅଲଗା ଆପ୍ ର ଯାହା ଯାହା ସବୁ ବେନିଫିଟ୍ସ୍ ଅଛି ମୁଁ ସେଇଟା ଗୋଟେ ଆପ୍ ରେ ଆଣିବା ପାଇଁ ଚାହେଁ।
ସେଇଟା ତ ଆପଣ ଅସମ୍ଭବ କଥା କହୁଛନ୍ତି କେ ଦୁନିଆରେ କେତେ ଆପ ଅଛି। ଆପଣ ସବୁ ଆପ ମିସେଇକି ଗୋଟେ ଆପ କରିବା ତ ଅସମ୍ଭବ।
ସବୁ ଆପ୍ ମାନେ ଯେ ସୋସିଆଲ୍ ମିଡ଼ିଆ ଯେମିତିକି ଫେସବୁକ୍ ଆଉ ହ୍ୱାଟସଅପ୍। ହଁ ଇନଷ୍ଟାଗ୍ରାମ ଏସବୁ ମିଶେଇକିି ଯାହା ସବୁ ବେନିଫିଟ୍ସ ଅଛି ତାର। ଯାହା ସବୁ ସବୁ ଫିଚର୍ ଅଛି ତ ମୁଁ ସେଇଗୁଡ଼ା ମିଶିକି କି ଗୋଟେ ଆପ୍ ତିଆରି କରିବାକୁ ଚାହୁଁଛି। ତ ସେଥିପାଇଁ ତ ମୋତେ ହଁ କୋଡିଙ୍ଗ ଦରକାର ଫାଷ୍ଟ କଥା। ତ ସେଇଟା ଶିଖୁଛି ବର୍ତ୍ତମାନ। ତାପରେ ଗୋଟେ ଗୋଟେ ଆପ। ଆପର ବି କୋଡ଼ିଙ୍ଗ ଜାଣିିତ ହବ ଯେମିତିକି ମୁଁ ସେ ଆପ୍ ଗୁଡ଼ା ତିଆରି କରିପାରିମି। ତାପରେ ସବୁ ଆପର କୋଡ଼ିଙ୍ଗ ଗୁଡ଼ା ମିଶେଇକି ମୋତେ ଗୋଟେ ଆପ୍ ତିଆରି କରିତେ ହେବ।
ତୁ ତାଲେ ଆପଣଙ୍କ ମାନେ ମୂଳ ଲକ୍ଷ୍ୟ ସେ ଗୋଟେ ଆପ୍ ତିଆରି କରିବା ସଉଦା ସାହାଯ୍ୟ ପାଇଁ ନା।
ଆଜ୍ଞା।
ଆଜ୍ଞା ଯଦି ପାରିବେ ତ ମାନେ ସେଇଦିନ ମାନେ ଯାକ ନେଟଫ୍ଲିକ୍ସ ପ୍ରାଇମ ଭିଡିଓ ଏକା ଯାକ ସବସ୍କ୍ରିପସନ ମାଗୁଛନ୍ତି ମାନେ ଦେଖିବା ପାଇଁ। ଏଇ ନୂଆ ଆପ ଏକ ଭାନେ ତ ଆପଣ ସେଇଟା ବି ସେଇଟା ଯଦି ଏଡ କରିପାରିବେ ତ ଭଲ ହେଇଥାନ୍ତା ଦେନ୍ ଏଣୁ
ନାହିଁ ସେଟା କେମତି ସେଥିରେ ଏଡ଼୍ ହେଇପାରିବ?
ଏକା କହନି ଲୋକମାନେ ଫ୍ରିରେ ଟିକେ ଦେଖିଥାନ୍ତେ ଆଉ ସେ ପଇସାଟା ଦେଇଥାନ୍ତା।
ହଁ ଦେଖିବା ସବୁକୁ ମୋର ତ ସେଇଟା ଫାଷ୍ଟରୁ ଟିକେ ଇଚ୍ଛା ଅଛି ତ ମୁଁ ଗୋଟେ ଗୋଟେ ସବୁ ଆପ୍ ମିଶିକି ସବୁ ଆପର ଯେତିକି ସବୁ ଫିଚର୍ ଅଛି ତ ମୁଁ ଗୋଟେ ଆପକୁ ଆଣିକି ଗୋଟେ ଅଲଗା ସୋସିଆଲ ମିଡ଼ିଆ ଆପ୍ ତିଆରି କରିବା ପାଇଁ ଦେଖାଯାଉ କଣ ହଉଛି ଆଗକୁ?
ତ ଆପଣ ପଢୁଛନ୍ତି ମାନେ ସେ ଅନୁସାରେ ଟିକେ ଟିକେ କିଛି ନଲେଜ ତ ହେଇଥିବ?
ହଁ ମୁଁ କହୁଛି ଯେ ମୁଁ ବର୍ତ୍ତମାନ କୋଡ଼ିଙ୍ଗ ଟିକିଏ ଟିକିଏ ଶିଖିବା ଷ୍ଟାର୍ଟ କରିଛି।
ଆଜ୍ଞା।
ତ ସେଇଟା ହଁ ଟିକେ ବେଶୀ ଟିକେ ଷ୍ଟ୍ରଙ୍ଗ୍ ହେଇଗଲେ ବେସଟା। ତାପରେ ମୁଁ ଗୋଟେ ଗୋଟେ ଆପର କୋଡିଙ୍ଗ ଜାଣିବା ମାନେ ଶିଖିବା ପାଇଁ ଚେଷ୍ଟା କରୁଛି।
ଆଜ୍ଞା।
ଯେମିତିକି ହ୍ୱାଟସପର ଧର ଯାହାବି ଯାହାବି କୋଡ଼ିଙ୍ଗ କୋଡ଼୍ ଗୁଡ଼ା ଦେଇକି ହ୍ଵାଟ୍ସପ୍ ତିଆରି କରାହେଉଚି ତ ମୁଁ ସେଇ କୋଡ଼୍ ଗୁଡ଼ା ଶିଖିବି। ତାପରେ ଇନଷ୍ଟାଗ୍ରାମର ଫେସବୁକ୍ ଏମିତି ସବୁ ଏଟା ଶିଖିକି ଗୋଟେ ଆପ୍ ଏକାଥରେ ଗୋଟେ ଆପ୍ ତିଆରି କରିବି ମୁଁ।
ଆଜ୍ଞା। ଯଦି ଆପଣ ଚାହିଁବେ ତ ସେଇଟା ଏବେ ବି କରିପାରିବେ ସେଇଟା କିଛି ଅସୁବିଧା ନାହିଁ କାନିକିନା ଗୋଟେ ଜାପାନିସ୍ ମାନେ ଜାପାନିସ୍ ଗୋଟେ କମ୍ପାନୀ ଗୋଟେ ଆପ୍ ଖୋଲିଚି ସିଏ ସବୁ କଡିଙ୍ଗ କରିଦବ। ଯା ଆପଣ ଯାହା ବିି କରିବାକୁ ଚାଉଁଚିନ ଚାହୁଁଚନ୍ତି ସେ ଆପ୍ ଟା ସବୁ କୋଡିଂ କରିଦବ।
ଆଚ୍ଛା କୋଉ ଆପ ସେଟା?
ସେ ଆପ୍ପ ଟା ମାନେ ମୋର ମନେ ନାହିଁ ବାକି ଏଇଟା ମୁ ଦେଖଥିନି ଗୋଟେ କିଏଡେ ଜାପାନିଜ ନା ଚାଇନିଜ୍ ଗୋଟେ କିଏ କମ୍ପାନୀ। ଅ ଗୋଟେ ଆପ୍ ଖୋଲିଚି ସେଇ ଆପ୍ ଟା ସବୁ କଡିଙ୍ଗ କରିଦବା ଆଉ ମାନେ ଆପଣଙ୍କ କିଛି କୋର୍ଡିଙ୍ଗ ବୋଧେ ଦରକାର ନାହିଁ? ଆପଣ ଯାହା ଚାହୁଁଚନ୍ତି ବାକି ସେଇଆ ଆପ୍ ଆପଣଙ୍କୁ ଟିକେ ଦେଖତ ହେବ ତାପରେ ସେ କଡ଼ କରିଦେଇଦେବ।
ଆଚ୍ଛା ତ ଆପଣ ମୋତେ ଟିକେ ସେ ବିଷୟରେ ଟିକେ ବୁଝିକି ଟିକେ ଜଣେଇବେ।
ଆଜ୍ଞା। ସେଇଟା ଉଁ ଆଜ୍ଞା। ସେଇଟା ମୁଁ ଟିକେ ସନ୍ଦେହ ର ଅଛି ଯେ ଯଦି ଏଇ ରପ ଆପ ବାହାରିଲାଣି ମାନେ ସିଏଇ ସବୁ ଯଦି କୋଡିଙ୍ଗ ଫୋଡିଙ୍ଗ କରିଦବ ତ ଯେମାନେ ଇଞ୍ଜିନିୟରିଂ ଅ ଟେକ୍ନିକାଲ ଲାଇନ ରେ ଅଛନ୍ତି ତାଙ୍କର କଣ ହବ ଭବିଷ୍ୟତ ଯଦି ସବୁ ଆପ୍ ହିଁ କାମ କରିଦବ ତାନେ ଛୁଆମାନେ ଯିଏ ପଢୁଚନ୍ତି ତାଙ୍କ ଭବିଷ୍ୟତ କଣ ହେଇପାରିବ?
ଶ୍ରମିକ।
ଆଜ୍ଞା?
ଶ୍ରମିକ।
ମାନେ କୃଷକ?
ଦେଖନ୍ତୁ ଆଉ ଆପଣ କଣ ପଢ଼ୁଚନ୍ତି ବର୍ତ୍ତମାନ?
ଆ ମୁଁ ତମୁଁ ଫାଷ୍ଟରୁ କଇଥୀନି ଦେଖୁଥିଲ ମତେ ଟିକେ ପଚାରରନ୍ତୁନି। ଟିକେ ଘରେ ଏଇ ଅସୁବିଧା ଯୋଗୁ ମୁଁ କହିପାରିବିନି।
ମାନେ ଆପଣ କଣ ପାଠ ପଢୁଚନ୍ତି ଆପଣ କଣ କହିଦେନେ ଜେଲ୍ ହେଇଯିବ।
ହଁ ମୁ ବର୍ତ୍ତମାନ ତ ମାନେ ବ୍ୟାଚଲର ଡିଗ୍ରୀ କରୁଚି ବି, ସି, ଏ।
ଆଚ୍ଛା।
ଆଜ୍ଞା ତ ମୁଁ ବି ପାଖାପାଖି ସେ ଲାଇନ ର ଅଛି। ବାକି ଆପଣଙ୍କ ରକମ ରକମ ମୂଳ ଲକ୍ଷ୍ୟ ନାଇଁ ଯେ ଗୋଟେ ଆପ୍ କରିବା। ମୋର ଲକ୍ଷ୍ୟ ହୋଉଚି ଗୋଟେ
ବିଜିି ଆଇଜ୍ଞା। ସେ ବାହାରକୁ ଯିବା ବୁଲିବା ଆରାମସେ ରହିବା ଯିଏବି ସୁଇଟେବୁଲ ହେଲା
ମତେ ଟିକେ ନେବେ ନା ବୁଲିତେ ବିନା ପଇସାରେ ମୁଁ କିଛି ପଇସା। ଦେବିନି ଆପଣ କିନ୍ତୁ ମୋତେ ପଇସା ଦେଇକି ନେଇକି ଯିବେ ବୁଲିବା ପାଇଁ।
ଦେଖନ୍ତୁ ଆପଣ ପଢୁଛନ୍ତି, ଆପଣ ଜବ୍ କନି ଆପଣ ନିଜେ ପଇସାରେ ଯିବେ ଆପଣ କାହିଁକି ଅ,
ଆପଣ ଆପଣଙ୍କର କୋଉଁଠିିକି ଯିବା ପାଇଁ ବୁଲିବା ମାନେ ଯେତିକି ଯେତେ ସବୁ କଉଠି କଉଠି ଜାଗା ଯିବାର ଇଚ୍ଛା ଅଛି।
ସେରକ ତ ମତେ ସବୁଆଡେ ଇଛା କିଛି କଥା ନାହିଁ ମତେ ଯଦି ଚାହିଁନି କି ଗୋଟେ ଗାଁ ବି ଘୁରେ ଦବ ଯଦି ବହୁତ ବଡ କଥା। ସେରକୁ ସବୁଆଡେ ବୁଲୁତେ ଇଛା
ଆପଣ ଆପଣ ଆପଣ ଯେଉଁ ସହରରେ ଅଛନ୍ତି ସେ ସହରଟା ଆପଣ ବୁଲଛନ୍ତି ପୁରା
ନା
ସାଉଥ୍ କୋରିଆ
ଯଦି
ଦେଖନ୍ତୁ ଏଇଗା ସବୁ ତ ଏବେ ସ୍ୱପ୍ନ ସ୍ୱପ୍ନ ଠାରୁ ବହୁତ ତ ଏବେ ତ ଅସମ୍ଭବ ତ ଯଦି ଦେଖିବା ଆଗକୁ କଣ ହେଇପାରୁଛି। ଯଦି ସେରକମ୍ ସମ୍ଭବ ହେଲା ତ ଭଲ କଥା ନହେଲେ ଛୋଟିଆ ମୋଟିଆ ଲୋକ ଆମର ଉଁ
ଆପଣ ତାଲେ ନେଟଫ୍ଲିକ୍ସ ରେ ସବୁ ସାଉର୍ଥ କୋରିଆର ସବୁ ଏପିସୋଡ଼ ଗୁଡ଼ା ଦେଖୁଛନ୍ତି।
ଆଜ୍ଞା ଆପଣ ଜାଣିଲେ କେମିତି ମୁଁ ଆପଣଙ୍କୁ କହିିଥିଲି କି ଆଗରୁ
ନାଇଁ ମୁଁ ଆପଣଙ୍କ କଥାବାର୍ତ୍ତା ଜାଣି ପାରୁଛି
ଆଜ୍ଞା ମତେ ଟିକେ ଆଜ୍ଞା ମତେ ଟିକେ ମାନେ କୋରିଆନ ଡ୍ରାମା ଟା ପସନ୍ଦ ତ
ଭାଇ ଆସିବନି ଗାଷତି ଖାଇବ ନି ସେ ଗୁବୁ ଗୁୁ ଖାଇଵେ ଖାଇ ଖାଇସାରିଛି। ଖାଇ ସାଇଲେ ହ୍ୟାଲୋ
ଆଜ୍ଞା
କୁହନ୍ତି
ହଉ ଆପଣ ପଢୁଛନ୍ତି ଆପଣଙ୍କ ଯଦି ମୂଳ ଲକ୍ଷ। ଆପଣ ସେ ଅନୁସାରେ ପଢନ୍ତୁ। ଆଉ ଟିକେ ଚେଷ୍ଟା କରନ୍ତୁ ଯେ ଯଦି ଆହୁରି ବେଟର ଭଲ୍ କରିପାରିବେ କରନ୍ତୁ ଆଉ ଯଦି କିଛି ମୋର ସାହାଯ୍ୟ ଦରକାର
ପ୍ରତି କରନ୍ତୁ ମୁଁ ବି ଚାକିରି କରିଛି। ଆପଣ ତାପରେ ଆପଣଙ୍କ ପଇସାର ମୋତେ ବୁଲେଇତେ ନେଇଯିବେ। ମୋତେ ଟିକେ ଟ୍ରାଭେଲିଂ ବହୁତ ପସନ୍ଦ ଆଉ ବହୁତ ମୁଁ ଟିକିଏ ଡ୍ରେସ୍ ଲୋଭି ହେଲା ତ ଆପଣ ମୋତେ ବହୁତ ଗୁଡ଼ାଏ ଡ୍ରେସ୍ ଟିିକେ କିଣିଦେବେ
ମୁଁ ଆପଣଙ୍କୁ କଣ କହୁଛି ଆପଣ ମତେ କଣ କହୁ କହୁଛନ୍ତି। ମୁଁ କହୁଛି ଆପଣ ଟିକେ ମନ ଦେଇକି ପାଠ ପଢ଼ନ୍ତୁ ଆଉ ଆପଣ ଯ ମୂଳ ଲକ୍ଷ୍ୟ ଯାହା କହିଲେ ଯେ ଆପ୍ ଟା କରିବା ପାଇଁ ଚାହୁଁଛନ୍ତି ସେ ଆପତି ଟିକେ ସତର୍କ ରହିକି ଆପଣ କାମ କରନ୍ତି କାହିଁକିନା ବହୁତ, ଅସୁବିଧା ବି ହୁଏ ଲାଷ୍ଟ ର ତ ଆପଣ ସେଇ ଅନୁସାରେ ପାଠ ପଢନ୍ତୁ କାମ କରନ୍ତୁ ଆଉ। ମୁଁ ମୋର ଆଡୁ ଦେଖୁଛି।
ଆଜ୍ଞା।
ମୁଁଁ ମୋ ଆଡେ ଦେଖୁଛି ମୋ ଆଡ଼ୁଯାହା ହେଇପାରିବ ମତେ ତ ଲାଗୁନି ଭବିଷ୍ୟତ ର କିଛି ଭରେ
ଆପଣ ତ ସବୁବେଳେ ଆପଣଙ୍କ ଘର ଲୋକଙ୍କ କଥାରେ କଥା କହିଲେ ଆଉ ଯାହା ତ ସେ କହିବେ ଆପଣ ଯଦି ମାନିଯିବେ ସବୁ। ସେମାନେ ଘରେ ହିଁ ରହିଯିବେ।
ଆଜ୍ଞା ଆଉ ଆପଣ ବେଶୀ ଭିତରକୁ ଯାଆନ୍ତୁନି ଦୁଃଖ ହବ ତ ଆପଣ। ଏତିକି ଥାଉଆପଣ ଟିକେ ମନଦେଇକି ପାଠ ପଢନ୍ତୁ ଆଉ କିଛି ନା
ହଉ ଠିକ୍ ଅଛି।
ଆଜ୍ଞା।